ହ୍ୟାଲୋ। ହୁଁ କଣ କରୁ ଛନ୍ତି ଆପଣ?
ଆଉ କରୁଛି କଣ? ସବୁ କାମ ସରିଲାଣି ଟିକେ ଦୋକାନକୁ ଯାଇଥାନ୍ତି ଭାବୁ କାନ ଯାଇ ଟିକେ ସଉଦା ପତ୍ର ନାଇଁ ଆଣିଥାନ୍ତି। ତିନି ଚାରି ଦିନ ହେଲା ସଉଦା ନାଇ। ବର୍ଷ ର୍ଷା ସକାଶେ ଯାଉନଥଥିନି। ଟିକେ ଆଣିଥାନ୍ତି କଣ ଭାବୁିଥିନି ଆପଣ ଫୋନ କଲେ ମୁଁ କହିଲି ହଉ ଠିକ ଅଛି ଟିକେ କଥା ହେଇକି ଯିବି ଆଉ।
ହଁ ଆପଣ କଣ ସଉଦାପତ୍ର ଆଣିଥାନ୍ତି କି?
ଏ ଟିକେ ଡାଲି ଆଣିଥାନ୍ତି ନାଇ‌ ହଳଦୀ ଗୁଣ୍ଡ ଟିକେ ନାଇ। ଆଉ ମିକ୍ଚର ନାଇଁ ପିଲାଙ୍କର। ହଉ ଟିକେ ମଟର ଆଣିଥାନ୍ତି। ଏଇଭଳିଆ କଣ ଟିକେ ଟିକେ ମନରେ ଫକେଇକି ଆଣିଥାନ୍ତି ଟିକେ ଆଉ? ଆଉ ଯିବି ଆଉ। ବର୍ଷା ଛାଡି ଯାଇଛି ତିନି ଦିନ ହେଲା ବର୍ଷା ହଉଥିଲା। ଯାଇ ପାରିନ ନଥିଲି। ଟିକେ ଭାବୁଥିଲି ଏବେ ଯାଇଥାନ୍ତି ସବୁ କାମ ସରିଗଲାଣି। ଆଜିକୁ ଟିକେ ସଉଦା ନେଇ ଆସିଥାନ୍ତି। ପ୍ରାୟ ବର୍ଷା ହବ ଚାରିଟା ବେଳକୁ ଯାଇପାରିବେନି। ଏଇଠି ଆମର ପାଖର ଦୋକାନ ଯାଇକି ଟିକେ ନେଇ ଆସେ କେହି ନଥଲେ। ନହେଲେ ପିଲାମାନେ ଆଣନ୍ତି। ହେୟା କଉଛନ୍ତି ଆଉ ତୁ ତୋର ଦେଖିକି ଆଣିବୁ ମୁଁ କହିନି ହଉ ଯାଉଚ ଅଳ୍ପ ଟିକେ ଟିକେ ନେଇ ଆସିମି ପଛର ହେଇ ସେଆଡୁ ଆସୁ ଆଉ? ଆ ହଉ ଏଇ ସବୁ ବାହାରିଥିନି ବେଗ ଧରିକି ଆପଣ ଫୋନ କଲେ ଆଉ।
ହଁ ଏବେ ତ ଯୋଉ ବର୍ଷା ଛାଡି ଯାଇଛି ଟିକେ ମାନେ କାଲି ପର୍ ଦିନ ବହୁତ ଜୋରୋ ବର୍ଷା ହେଉଥିଲା ଏବେ ଟିକେ ବର୍ଷ ଛାଡିଦାଉଛି ଟିକେ ଭଲ ଲାଗୁଛି। ଏବେ ଯାହା କାମ କରିବା କଥା କରିଦେବେ ଆଉ।
ହୁଁ ଆଉ ବସୁ ଦୋକାନ ଭିଡ ହେଇ ଯିବ ବର୍ଷା ସକାସେ ଦୋକାନକୁ ସମସ୍ତେ ଆସୁଛନ୍ତି। ଦୋକାନୀ କଣ ମତେ ଆଗେ ଦେଇଦବ? ମୁଁ ତରତର ହଉଥମି ବର୍ଷା ପକେଇବ ମୁଁ ପଳେଇ ଆସିମି। କହିବ ରହିଥାଉ ଟିକେ ସେମାନେ ଆସିଛନ୍ତି। ରୋଷେଇବାସ ଟାଇମ ସବୁ ସେ ରୋଷେଇ କରଥିବେ ମୁଁ ଯାଇକି ଟିକେ ନେଇଆସିମି ଶୀଘ୍ର ସରଯିବ। ଆଉ ଆସନି। ପିଲାମାନେ କୁଆଡ଼େ ଯାଇଥିବେ ଆସିକି ସବୁ ଖିଆପିଆ କରିବେ। ଆଜ୍ ତ ରବବାର ସବୁ ରଇ ଏ ଯୋଉ ଘରେ ଛୁଟିରେ ବୁଲିବାକୁ ଦି ଜଣ ଯାଇଛନ୍ତି ଆଉ। ଦିଜଣ ଘରେ ଅଛନ୍ତି। ଏଇଭଳିଆ କଥା ସବୁ ଆଉ।
ହୁଁ ଆଜି ତ ରବବାର ଅଛନ୍ତି ସବୁ ପିଲା। ରବବାର ଅଛି ସବୁ ପିଲା ବୁଲାବୁଲି କରିବାକୁ ଯିବି ପୁଣି କାଲିଠାରୁ ସେମାନଙ୍କର କାମ ସେମାନେ କାଲିଠାରୁ କାମ ବି କରିବେ? ତ ଏବେ ସେମାନେ ଟିକେ ବୁଲାବୁଲି କରିଛ ଗୋଟଏ ଦିନ ତ ଗୋଟେ ଦିନ ବୁଲାବୁଲି ବୁଲି କରିଦିଅନ୍ତୁ।
ହଁ ଏଇନା ତାଙ୍କ ଲୁଗା ପଟା ସବୁ ପକେଇଛି ସଫା କରିକି ଶୁଖେଇଛି। ବର୍ଷା ପବନ ଆସିବ ତାକୁ ପୁଣି ତୋଳିକି ନଟପଟ କରୁଛି ତାକୁ ଫେରେ ଆଇରନ ଦେବି। ଆଇରନ ଦେଲେ ରଖିବି କାଲି ସେମାନେ ପିନ୍ଧିକି ଯିବେ। ଆଉ ଓକେ। କେତେ କୁଆଡେ କେତେ କଣ କରିବେ ବର୍ଷା ଦିନ ଯୋଉ ଘର ଦ୍ଵାର ଚପର ଚପର ହଉଛି। -ଆଉ ସେଇଭଳିଆ ଜଦି ଘର କରି- -ଘର କରି କେତେ ଜଞ୍ଜାଳ କେତେ ଆଡୁ କେତେ କାମ କରିବେ ଯେ- -ଆଉ-
ଆପଣ କଣ ଆଜି ରୋଷେଇବାସ ସାରି ସାରିଲେଣି ସବୁ? -ମାନେ ଆଜି ତ- ଆପଣଙ୍କର ଘରେ ବି ବୋଧେ ସବୁ ସେ ଯୋଉ ଯାଇଛନ୍ତି ବୁଲାବୁଲି କରିବା ପାଇଁ। -ଆଜି ତ ଆପଣ ତାହେଲେ ତିନି ଜଣ ଆପଣ ତିନି ଜଣ ଖାଇବେ ବଲେ ଅଧିକ ତ ରୋଷେଇ- -ହିଁ କରିନଥିବେ ତେଣୁ ଅଧିକ କଲେ ତ ନଷ୍ଟ- ତା ବଦଳରେ ଆପଣ ରୋଷେଇ ଆଜି କଣ କରିଛନ୍ତି?
ହଁ ସକାଳେ ମିସ୍ ଭଜା କରିଥିଲି ସବୁ ପ୍ରକାର ପରିବା ପକେଇକି ଗୋଟେ। ଆଉ ପୁଅ ଚିଙ୍ଗୁଡି ମାଛ ଦେଇ ଯାଇଥିଲା ତାକୁ ଆଳୁ ପକେଇ କରିଛି। କିନ୍ତୁ ମୁଁ ଆଇଁଷ ଖାଇବିନି ରବିବାର। ଆଉ ସାନଝିଅ ଖାଇବନି ରବିବାର। ଆଉ ତିନି ଜଣ ଖାଇବେ ଯାହା ଖାଇବେ ଯାହା ରହିବ ରାତିକି ଆଉ ଏକାଥରେ ମୁଁ ରାତି ପାଇଁ କରିଦିଏ। ରୋଷେଇ। ଆଉ ସାନ ଝିଅ ତ ଖାଇବ ଚିଙ୍ଗୁଡିରେ ବଡ଼ ଖାଇବ ଚିଙ୍ଗୁଡି। ସେ ଯେ କଣ୍ଟା ନାହିଁ ତାଙ୍କର ଭାରି ଖୁସି ଚିଙ୍ଗୁଡି କଣ୍ଟା ନାଇଁ। ଆଉ ପେଟି ମାଛେନେ କଣ୍ଟା ଗୋଟେ ଗୋଟେ ବଡ କଣ୍ଟା। ଆଉ ଅଣ୍ଡା ହେନେ ଆହୁରି ଭଲ। -ହଁଅ ଅଣ୍ଡା କଣ୍ଟା ନାଇଁ କିଛି ନାହିଁ ସିଝେଇ ଦେଲେ ଦିଫାଳ କରିଦେଲେ ସକ୍ସ ଲଗେଇ ପିଆଜ ମାରିକି- -ଖାଇଦବେ ଜଞ୍ଚାଳ ନାଇଁ କିଛି। ଆଉ ଏଇ ଚିଙ୍ଗୁଡିରେ- -ଟିକେ ବାଛେ ତାକୁ ଧୋ ନିଶ- -ସେ ନିଶ କାଡେ ତାକୁ ବାଛିିଲା ଅଳକୁ ଭାରି ପରିଶ୍ରମ। ଯାହା ହଉ- -ସରିଗଲାଣି ରୋଷେଇ କରିଦେଇଚି- -ଯିଏ ଯେତେବେଳେ ଆସନ୍ତୁ ଖାଆନ୍ତୁ ମୋ କାମ ମୁଁ କରିବି ଏ- ଇଏ ଦୋକାନ ଟିକେ ଯିବି ସଉଦା ଆଣିବି ସଉଦା କରିଦେଇକି ରଖିଦେଇ ଆସିବି। ବଡଝିଅକୁ କହିବି ଗାଡିରେ ଯାଇ ନେଇ ଆସିବ। ଆସିବ। ଆଉ ବର୍ଷା ଆସିନେ ଆଉ ଆଣିହବନି ଯାଇପାରିବିନି ଏଣେ ଲୁଗାପଟା ପକେଇଛି। -କେତେ ଆଡକୁ ମୁଣ୍ଡ ଖେଳେଇକି ଚିନ୍ତା କରିବୁ। କଣ କଣ କାମ ନା ଘ- ଘର କରିକି। -ଆଉ ଏଇଭଳିଆ ଆହୁରି ଦିଟା ମସୁର ରହିଥିଲା କାଚି ପାରିଲି ନାହିଁ ବର୍ଷା ହେଲା ମୁଁ କହିଲି କାଚି- -କାଚିବି କାଚବି ହେଇକି ଆଉ କାଚି ପାରିଲି- -ଆଉ ରଥକୁ ଯିବି ବୋଲି ବାହାରିଥିନି ଏଇ ଯୋଉ ପାଗ କରୁଛି- ଏଣେ ଯୋଉ ଭିଡ ରଥର ଆଉ ସେଇଥିପାଇଁ ମନକରୁନି ଯିବାକୁ। -ମୁଁ କହିଲି ଏଇଠି ଦେଖିଦବା ଆମର ଆଶ୍ରମ ଆମ ଏଇଠି ପାଖରେ ଅଛି ଜଗନ୍ନାଥ- ଦେଖିଦେବା ହବନି ନା ଯୋଉ ସେଇଠି ଗଲେ ହବ ନହେଲେ ଇଆଡେ ଦେଖିନେ ହବନି। ଆଉ ଜଗତ ସବୁଆଡେ ଜଗନ୍ନାଥ। ଏହା ଭାବିକି ରହିଲି ଏ ପାଖରେ ଯିବି ଆଉ। ଦେଖିବାକୁ ଆଉ ମନ୍ଦିର ତ ଏଇ ଯୋଉ ଘଣ୍ଟି ବାଜୁନି, ଶଙ୍ଖ ଫୁଙ୍କାହଉନି, କିଛି ହଉନି। ଖାଲି ଯାଉ ମୁଣ୍ଡିଆ ମାରିକି ଆଉଚନ୍ତି ଆଉ। ଏହିସବୁ କଥା ଆଉ କଣ କରିବା ଆଉ।
ହଁ ଏବେ ତ ସେ ଯୋଉ ଇଏ ପଡିଯାଇଥିବ, ବନ୍ଦ କରିଦେଇଥିବ, କାରଣ ଏବେ ସାପୁନ ସ୍ନାନ ପୂର୍ଣ୍ଣିମା ପରେ ଅଣସର ଘରକୁ ଯାଆନ୍ତି ତ। ତାହେଲେ ଏବେ ସବୁ ସେଠି ସବୁ ବନ୍ଦ ବାନ୍ଦ କରିଦେଇଥିବେ। ପୁରୀରେ ପୁରୀ ଯୋଉ ରଥଯାତ୍ରା ଦିନ ତ ବର୍ଷା ହବ। ପୁରୀରେ ତ ବହୁତ ଭିଡ ବନ୍ଦି ହବ କାରଣ ଏବେ ତ ରଥ ଯା ତ୍ରା, ରଥଯାତ୍ରା ବେଳେ ବହୁ ବହୁ ଲୋକ ଆସନ୍ତି ଦଳଚକଟା ପୁରା ହେଇଯାଆନ୍ତି।
ମୁଁ ତ ଜମାରୁ ରଥଯାତ୍ରାରେ ଯିବି ନାହିଁ କାରଣ ଏତେ ଭିଡ ହେଇଥିବ ତାପରେ ଦଳା ଚକଟାରେ ରଥଯାତ୍ରାରେ ଯାଇ ବିି ହବ ନାହିଁ। ଯଦି ଯିବି ଗଣ୍ଡିଚା ବେଳକୁ ଯିବି, ରଥଯାତ୍ରା ଟା କେବେ ପଡୁଚି?
ମୋର ଆଉ ମନେ ନାଇ କେତେ ରେ ପଡୁଚି। ଏ ଥର ରଥରେ ଜମା ଯିବେନି। କାହିଁ ନା ଦଳା ଚକୁଡା, ପେଲା ଠେଲା, ଜିନିଷ ପତ୍ର ଚୋରି ହବା କାଟି ନବା ସବୁ ଇଏ ହଉଛି। ସବୁ ତ ଗାଁ ଏରିଆରେ ସମସ୍ତଙ୍କ ରଥ, ଆଉ ଏତେ ଆଗକୁ କାହିଁକି ଆସିବ। ଗାଁ ଲୋକ ତ ତମେ ଟିକେ ଡେରି କେହି ଆସି ନାହାନ୍ତି ତ ସିଏ କହିବେ ଆମେ ସବୁ ଅନ୍ଧାରିଆ ଆସିବୁ। ଏମିତିଆ ସବୁ ଡେରି ହୁଏ। ଆଉ ଗାଁ ଲୋକ ତ କମ ପଇସା ରେ ନିଆଁ ହଉଛନ୍ତି ନା। ନା ସେ ସେଇ ପଇସା କୁ ବୁଡ଼େଇ ଧରିବାକୁ ଆସିଚନ୍ତି। ଆମେ ସମସ୍ତେ ମିଶିକି ଯେ ଦଶଟା ହଉ ତିନିଟା ହଉ ଯିବ ଅଇଁଛା। ସେ ସବୁ ଗୋଟେ ଧରି ନେଇ ପଳେଇବେ। ଏଇଭଳିଆ ଆଉ କଣ।
ନିଦ ଲାଗିଲାଣି?
ନା ନା ନିଦ ଆସୁନି ଆଉ କୁହନ୍ତୁ।
ହୁଁ। ଏବେ ତ ରଥଯାତ୍ରା ରେ ବହୁତ ଭିଡ ହୁଏ, ଯଦି ହବ ଆମେ ଗୁଣ୍ଡିଚା ବେଳେ ବି ଯିବା।
ଆଉ ଏବେ ଯୋଉ ଏତେ ଯୋଉ ସେ ଯୋଉ ଖୁ ମାନେ ବର୍ଷା ହଉଛି। ସେଇଠି ତ ପୁରୀରେ ପୁରା ଚପର ଚପ ବି ହେଇଯାଇଥିବ, କାରଣ ଏତେ ଜୋର ସେ ବର୍ଷା ହଉଛି, ତାପରେ ଏବେ ତ ବର୍ଷା ଋତୁ। ଆଉ ଖରା ଦିନେ ବି ମଧ୍ୟ ବର୍ଷା ହଉଥିଲା ମାନେ ଏତେ ଜୋର ସେ ବର୍ଷା ହଉଥିଲା, ବେଳେ ବେଳେ ହେଲେ ବେଳେ ବେଳେ ହଉନ ଥିଲା ସେଥିରେ ବହୁତ ଗରମ ହଉଥିଲା। ଏବେ ବର୍ଷା ହେଲେ ଚିଡି ଚିଡି ଲାଗୁଛି, ବର୍ଷା ନହେଲେ ମଧ୍ୟ ଚିଡି ଚିଡି ଲାଗୁଛି। କେଜାଣି କଣ ପାଇଁ ଏମିତି ହଉଛି ମୁଁ ବି କିଛି କିଛି ବୁଝି ପାରୁନାହିଁ। କାରଣ ତାପରେ ଏବେ ତ ଯୋଉ ଉଁ ରଥଯାତ୍ରା ଆସିଲାଣି। ଯଦି ହବ ଆମେ ରଥଯାତ୍ରା ରଥଯାତ୍ରା ଦିନ ଆମେ ପୁରୀ ଯିବା। ନେଇ ତ ମୁଁ ଯାହା ଭାବୁଛି କାରଣ ଏତେ ଜୋର ସେ ଦଳ ଚକଡା ତାପରେ ଏତେ ଗହଳି ପେଲା ଠେଲା। ଏତେ ଲୋକଙ୍କ ଭିତରେ କିଏ କୋଉଠି ହଜିଯିବ। ତ ମୁଁ ଭାବୁଛି ରଥଯାତ୍ରା ନ ଯାଇକି ଗୁଣ୍ଡିଚା ବେଳେ ଗଲେ ମୁଁ ଭଲ ହବ। ହ୍ୟାଲୋ।
ହଁ ରଥ ତ ଗଣ୍ଡି ଯାତ୍ରା ତ ଭିଡ ଭିଡ ତମେ ମାଉସୀ ମାର ଥିବେ ଦାଣ୍ଡରେ ବଡ ଦାଣ୍ଡରେ ଠାକୁ କ୍ର ରଥ ପରଦିନ ଯିବେ ବଢିଆ ରକମର ଦେଖିକି ଆସିବେ କାହିଁକିନା ମୁଁ ଆର ବର୍ଷ ଯାଇଥିଲି। ମୋର ଗୋଟେ ସାଙ୍ଗ ଆସିଥିଲେ ଯାଇଥିଲି, ଏଥର ବି ସେ ସାଙ୍ଗ ଆସିବୁ ଆମେ ଯିବୁ ଦେଖିବାକୁ। ପୁରା ଜଗନ୍ନାଥ ଜଗା, ବଳିଆ, ସୁଭଦ୍ରା ଏତେ ସୁନ୍ଦର ଦେଖାହବେ ତମେ ଜୀବନରେ କଉଠି ଦେଖିନଥିବି, ଭାବି ପାରିବନି ଆଉ ବୁଲାବୁଲି କରିବୁ। କିନ୍ତୁ ଅଭଢା ମିଳେନି, ଅଭଢା ମିଳେନି ଆମେ ଜଳଖିଆ ପତ୍ର ଖାଇଦଉ। ଖାଇଦେଇ, ଦୋକାନ ପତ୍ର ବି ନଥାଏ କିଛି। ଦୋକାନ ପତ୍ର ନଥାଏ। ସମୁଦ୍ର କୂଳକୁ ଯାଉ, ସେଠି ବୁଲାବୁଲି କରିକି ପଳେଇ ଆସୁ। ଶୁ ଆଉ, ମୋ ବସରେ ଆମେ ବସ ରେ ଯାଉ ଗାଡି ଫାଡି କରୁନା, କୋଉଠି ର ରଖିବାକୁ, ଅଟୋଷ୍ଟାଣ୍ଡ ଯାଇକି ଦି କିଲୋମିଟର ବାଟ। ଗାଡି ରିଜର୍ଭ କରିକି ଆମେ ଯାଉନା, ଆମ ବସରେ ପଳଉ ଟାଉନ ବସ ରେ। ପୁରିକି ଯାଉଛି, ଷାଠିଏ ଟଙ୍କା ନିଏ ସେଇ ବସ୍ ରେ ପଳଉ। ପୁଣି ବେଳ ଥାଉ ଥାଉ ଫେର ବସ ଦେଖିକି କୋଉ ଟାଇମରେ କଣ ସେଇ ବସର ପୁଣି ପଳେଇ ଆସୁ, ବହୁତ ଲୋକ ବି ଯାଆନ୍ତି ଦେଖିବାକୁ ସେତେବେଳେ। ଆଉ ରଥ ଦିନ ଯୋଉ ଯାଉନାହାନ୍ତି ନା ଲୋକ ଯାଉଛନ୍ତି ହେନେ କଣ ହେଲା। ଶାନ୍ତି ନାହିଁ, ପେଲା ଠେଲା ମଣ୍ଡା ଚକୁଡା କିଛି କରିପାରିବେନି। ତୁଳସୀ ବି ଟିକେ ମାଗିକି ଆଣି ପାରିବନି। ଆଉ ଯୋଉ ଗରମ, ପେଲା ଠେଲା ବର୍ଷା ହବ ଏଭଳିଆ କିଛି ସରୁ ଫୁରୁ ଆରାମରେ ଦେଖିବ ଆସିବ ବଢିଆ ଲାଗ ତମକୁ ଯେତେ, ବସେଇ ଠାକୁର ପାଖରେ ବି ବସି ପଡୁଛନ୍ତି। ଲୋକେ ଭଲ ପଡୁଛି ସେଠି ବି ବସିବ। ଗୋଟେ ହୋଟେଲ ଅଛି ଆମେ ସେଇଠି ମା ସେ ତିନି ଜଣ ବସିଲୁ, ସେ ଆହୁରି କହିଲା ମା ବସୁଛ ବସ, ଆଉ ଠାକ ଦେଖି ଆଇଚ, ମୁଁ କହିଲି ହଁ, ହଁ ହଉ ଦେଖ ହଉ ଦେଖ। କହିଲା ସେ ଦୁଆର କବାଟ ଦେଇଦେଲା ଦୁଆରେ ଆମେ ବସିଲୁ। ଠାକୁର ଦେଖିକି ଆଇଲୁ ଆଉ, ଆସିକି ବାଟରେ ଖାଇଲୁ। ସେଠି ଦୀପ ସଜାଇଲୁ ଆ ହଁ ବାଟରେ ଖାଇଲୁ ଖାଇ ପିଇକି ବୁଲି ବାଲିକି ଆସିଲୁ ଆଉ।
ଓହୋ ତାହଲେ ଆପଣ ଆର ବର୍ଷ ଯାଇଥିଲେ ପୁରୀ ତାହେଲେ। ଆଉ ମୁଁ ତାହେଲେ ଭାବୁଛି ଏଇଥରକ ବି ମୁଁ ଯିବି। ହଉ ତାହେଲେ ମୁଁ ଯଦି ଯିବି ଆପଣଙ୍କୁ କହିବି ମିଶିକି ଯିବା।, ମୁଁ ଏବେ ରଖୁଛି ମୋର ଟିକେ କାମ ଅଛି ପଛରେ କଥା ଥା ହବା ଆଉ।
ହଁ ହଁ।